ମୁଁ ନମସ୍କାର।
ଆଜ୍ଞା, ବହୁତ ଭଲ ଅଛି, ଆପଣ? ଆପଣ ଏବେ କେମିତି ଅଛନ୍ତି?
ମୁଁ ଭଲ ଅଛି।
ଆଜ୍ଞା ମୋ କଥା ଆପଣଙ୍କୁ ଶୁଭୁଛି ତ?
ଆଜ୍ଞା ଆଜ୍ଞା ଫେନ୍ ପଚାରିଲି କି ଆମ ଆଡେ ବହୁତ ଜୋରରେ ମେଘ ପକାଉଛି ତୋ, ସେଥିପାଇଁ ଭାବୁଥିଲି କାଳେ ଶୁଭୁନଥିବ, ସେଥିପାଇଁ ପଚାରିଲି ଆପଣଙ୍କୁ
ନା ନା ସାର୍, ତ ଆମ ପଟେ ତ ବହୁତ ଜୋରରେ ବର୍ଷା ପକାଉଚି।
ଆଜ୍ଞା ଆଜ୍ଞା।
ଯାଉଛି। ହଉ ଆପଣ କଣ
ଆଜ୍ଞ ଆଜ୍ଞା କଣ କହିଲେ?
କଣ ଖାଇଚନ୍ତି?
ଖାଇଥିଲି ଭାତ ଡାଲି ଶାଗ ଭଜା ଆଳୁ ଭଜା। ଆଉ ଅଣ୍ଡାକୁ ଯୋଉ ଆମର ଗୁଣ୍ଡ ଗୁଣ୍ଡ ଗୁଣ୍ଡ ଗୁଣ୍ଡ କରି ଭାଜନ୍ତିନି?
ଆଜ୍ଞା।
ସେଇଟାକୁ କଣ କହନ୍ତି ମୁଁ ଜାଣି ପାରିଲିନି, ସେଥିପାଇଁ କହିଦେଲି?
ଅଣ୍ଡା ଭୋଜିଆ କୁହନ୍ତି।
ହଁ ହଁ ଅଣ୍ଡା ଭୁଜିଆ ହଁ।
ସେଇଟା ଖାଇଥିଲି, ଆଉ
ଆଉ ଆପଣଙ୍କ ଆଦେ କଣ କେମିତି କଣ, ପାଗ ପାଣି କଣ କେମିତି?
ଆଉ ବର୍ଷା ତ ଚାଲିଚି ଆଉ ସକାଳଠୁ ତ ଚାଲିଛି ବର୍ଷା। ଆଜ୍ଞା ଆଜ୍ଞା ସକାଳଠୁ ଚାଲିଚି।
ଆଜ୍ଞା। ଆଉ ତାହେଲେ ତୋ ଆପଣ କୁଆଡେ ବି ବୁଲାବୁଲି କରିବାକୁ କି, ଖେଳା ଖେଳି କରିବାକୁ କୁଆଡ଼େ ଯାଇପାରୁନଥିବେ?
ଆଜ୍ଞା ସାର୍। ଏଇ ବର୍ଷା ପାଗ ପାଇଁ ଆଉ ଆମେ କୁଆଡେ ଯାଉ ମାନେ ଯିବାକୁ ବି ଯାଇପାରୁନୁ, ଚାହିଁଲେ ବି ଆଉ ଯାଇପାରୁନୁ। ତୋ ବହୁତ ହନ୍ତସନ୍ତ ହବା ପାଇଁ ବି ପଡୁଚି। ଆଉ ସେ ବର୍ଷା ପାଗ ଟା ଦେଖିକି ବି ବହୁତ ଖୁସି ବି ଲାଗୁଚି।
ଆଜ୍ଞା ଟିକେ ଯୋଉ ପରିବେଶଟା ଟିକେ ଥଣ୍ଡା ରହୁଛି ବୋଲି ନୁହଁ କି?
ଆଙ୍ଗ ଆଜ୍ଞା। ହଉ ଆପଣ ସାର୍ ଏଇ ଯୋଉ ଓଡିଶାର ପର୍ଯ୍ୟଟନ ସ୍ଥଳ ବିଷୟରେ କଣ କେତେ ଜାଣିଛନ୍ତି?
ପର୍ଯ୍ୟଟନସ୍ଥଳୀ ବୋଲେ ଆମର କହିବା ଭଳିଆ ଆମେ ତ ପର୍ଯ୍ୟଟନ ସ୍ଥଳୀ କହିଲା ମାନେ ଆମର ପ୍ରଥମଥର ମାନେ ପ୍ରଥମେ ମୁଣ୍ଡକୁ ଆସିବ କଣ ଯେମିତି କିି ପୁରୀ କୋଣାର୍କ ଭୁବନେଶ୍ୱରରେ ଏମିତି ଜାଗା କେତେଟା ଥିବା ଏଇଭଳି ଏଇ ଟାଇପ୍ ର କିଛି ଆସିବ।
ଆଜ୍ଞା ଆଜ୍ଞା। ଯେମିତି କିି ଆମର ଏଇ ଯୋଉ ଓଡିଶାର ପ୍ରାକୃତିକ ଏକ ଯୋ ସୌନ୍ଦର୍ଯ୍ୟ ପ୍ରାଚୀନ ଆଉ ଏ ଯୋଉ ସମ୍ ଆଉ ମନ୍ଦିର, ସମୁଦ୍ର ଆଉ ଏ ଆମର ଏଇ ଯୋଉ ବେଳାଭୂମି ଓ ସଂସ୍କୃତିରେ ସମୃଦ୍ଧ ଏକ ଏକ ସୁନ୍ଦର ରାଜ୍ୟ ଅଟେ ଏଇଟା।
ଆଜ୍ଞା ଆଜ୍ଞା। ତ ଆପଣ ତ ପୁରୀ ବି ଯାଇଥିବେ ନା। ପୁରୀ କୋଣାର୍କ ଏସବୁ ଯାଇଛନ୍ତି ଆପଣ ବୁଲିବା ପାଇଁ?
ମୁଁ କହିଲି ଆପଣ ତ ପୁରୀ କୋଣାର୍କ ଯାଇଥିବେ ବୁଲିବା ପାଇଁ?
ଆଜ୍ଞା ନିହାତି ଯାଇଚି।
ଆଉ ଆପଣ ଚିଲିକା ଯାଇଚନ୍ତି ଚିଲିକା?
ଆ ଚିଲିକା ଯାଇନି ସାର୍। ହେଲେ ମୁଁ ପୁଣି ପୁରୀ କୋଣାର୍କ ଯାଇଚି। ଆମର ଯୋଉ ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର ସମଗ୍ର ବିଶ୍ଵରେ ପ୍ରସିଦ୍ଧ। ଏବଂ ଯୋ ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ଯୋଉ ଆସନ୍ତି, ସେଇଟା ତ ସେଇ ଜାଗାକୁ ମୁଁ ମହା ପ୍ରଭୁଙ୍କ ଦୟାରୁ ମୁଁ ସେଇ ଜାଗାକୁ ଯାଇପାରିଛି। ଆଉ ଆମର ଏଇ ଯୋଉ କୋଣାର୍କରେ ଯୋଉ ଆପଣ କହିଲେ ଏବେ ଯୋଉ କୋଣାର୍କର ଯୋଉ ସୂର୍ ସୂର୍ଯ୍ୟ ମନ୍ଦିର ଆମର ବିଶ୍ଵ ଐତିହାସିକ ଯୋଉ ଯୋଉ ସ୍ଥଳ ଭାବେ ଯୋଉ
ସୂର୍ଯ୍ୟ ମନ୍ଦିର।
ଆଉ ଆମର ଯୋଉ ଏହାର ସ୍ଥାପତ୍ୟ କଳା ମାନେ ଗୋଟେ ତୁଳନୀୟ ତ ସେଇ ଜାଗାକୁ ମଧ୍ୟ ମୁଁ ଯାଇଚି।
ଆଜ୍ଞା ଆଜ୍ଞା। ତାହେଲେ ଆପଣ ତାହେଲେ ଆପଣ ପୁରୀ କୋଣାର୍କ ପୁରା ଭଲ ଭାବରେ ବୁଲିଛନ୍ତି?
ଆଜ୍ଞା ଆଜ୍ଞା ବହୁତ୍ ଭଲ ଭାବରେ ବୁଲିଚି। ଆଉ ଏବେ ଆମେ ମୁଁ ଏଇ ଯୋଉ ଭୁବନେଶ୍ୱରର ଆମର ଯୋଉ ଲିଙ୍ଗରାଜ ମନ୍ଦିର ଓଡିଶାର ଯୋଉ ଧାର୍ମିକ ଓ ଐତିହାସିକ ଯୋଉ ଗୌରବର ପ୍ରତୀକ, ସେଇ ଜାଗାକୁ ମଧ୍ୟ ମୁଁ ଯାଇଚି।
ଆଉ ଆପଣ ତ ଭୁବନେଶ୍ୱରରେ ଯଦି ଲିଙ୍ଗରାଜ ଆସିଛନ୍ତି ତ ଆମର ଅଛି ଖଣ୍ଡଗିରି ଉ ଉଦୟଗିରି ସେରା ତ ଆପଣ ଆସିଥିବେ?
ଆଜ୍ଞା।
ଆଜ୍ଞା। ସେଇଟା ମାନେ ସେଇଟାର ଆପଣ ଖଣ୍ଡଗିରିରେ ଦେଖିବେ ଗୋଟେ ମନ୍ଦିର ଅଛନ୍ତି। କିଛିଟା ଶିଳାଲେଖ ବି ଅଛି ଦେଖିଥିବେ ଆପଣ। ଉଦୟଗିରିରେ ଆମର ଗୁମ୍ଫା ଅଛି ଦେଖିଥିବେ।
ଆଉ ମୁଁ ଚିଲିକା ଟା ଯାଇନି ହେଲେ ଚିଲିକା ବିଷୟରେ ବି କିଛି ଜାଣିଚି ସାର୍। ମାନେ ଯେମତି କି ଆମର ଏଇ ଯୋଉ ଏ ମାନେ ଚିଲିକା ହ୍ରଦ ଏସିଆରେ ମାନେ ଗୋଟେ ସବୁଠାରୁ ବଡ ଆଉ ଲମଟାକୁ ଉଜ୍ଜଳ ହ୍ରଦ ଭାବେ ପ୍ରସିଦ୍ଧ ସେଇଟା ସେଇ ଜାଗା ଟା।
ଆଜ୍ଞା ହଁ।
ଆଜ୍ଞା
ସୁଁ କାହିଁକିନା ସେଠି ଆମର ଯେତେ ସବୁ ଆମର ଧର ଅ ଆମ ଗ ମାନେ ଆମ ପାଖାପାଖି ଯେତିକି ସବୁ ପକ୍ଷୀ ମାନେ ନଥିବେ ଚିଲିକାରେ ଦେଖି ଦେଖିବେ ସବୁ ସବୁ ପ୍ରକାରର ପକ୍ଷୀ ଦେଖିବାକୁ ମିଳିବ ଆପଣ କୁ ଚିଲିକାରେ। ଆଉ ଆପଣ ଚିଲିକାରେ ଡଙ୍ଗାରେ ବସି ଅ ମା କାଳିଜାଇଙ୍କ ପାଖକୁ ଯିବାର ସେଇଟା ବି ମଜା ପୁରା କିଛି ଅଲଗା ପ୍ରକାର। କାହିଁକିନା ତାଙ୍କର ଯୋଉ ଥାଏ ଡଙ୍ଗା ଥାଏ ତାଙ୍କର ସେ ଡଙ୍ଗାରେ ଦଶ ଜଣ ପାଖାପାଖି ହେଲା ପରେ ସିଏ ନିଅନ୍ତି। ଆପଣ ଯଦି ଫ୍ୟାମିଲି ସହିତ ଯିବେ ଆପଣଙ୍କୁ ଆହୁରି ଭଲ। ବୁଝିଲେ କି। ଶସ୍ତାରେ ବି ହେଇଯିବ ଆପଣ ଫ୍ୟାମିଲି ସହିତ ଗଲେ। ତ ସେଇ ଭିତରେ ଆପଣ ଖାଇବା ପିଇବା ସବୁ ଧରିକି ମାନେ ଏମିତିକି ଡଲଫିନ୍ ମାଛ ବି ଦେଖିବାର ସମ୍ଭାବନା ହେବ। ଏବଂ ପକ୍ଷୀ । ପକ୍ଷୀମାନେ ବି ଆପଣଙ୍କ ସହିତ ଉଡ଼ିବାର ବି ଦେଖିବେ ମଜା ବହୁତ ମଜା ଲାଗିବ।
ଆଜ୍ଞା ସାର୍ ଆପଣ ନନ୍ଦନକାନନ ତ ନିହାତି ଯାଇଥିବେ?
ଆଜ୍ଞା ଆଜ୍ଞା।
ଆମର ନନ୍ଦନକାନନ ଯୋଉ ପ୍ରାଣୀ ଉଦ୍ୟାନ ଓ ଯୋଉ ଧଳା ବାଘ ଏବଂ ବିଭିନ୍ନ ମାନେ ଆମର ବନ୍ୟଜନ୍ତୁ ପାଇଁ ଯୋଉ ସେଇ ଜାଗା ଟା ଆମର ପ୍ରସିଦ୍ଧ ଅଟେ।
ଆଜ୍ଞା ଆଜ୍ଞା ସବୁ ଜୀବ ଜନ୍ତୁଙ୍କ ପାଇଁ ପ୍ରସିଦ୍ଧ ଅଟେ।
ଆଜ୍ଞା ଆଜ୍ଞା ଆମର ଆଉ ଏଇ ଯୋଉ ଶିମିଳିପାଳ ଜାତୀୟ ଉଦ୍ୟାନ ଯୋଉ ଆମର ଜୈବ ଆମର ଯୋଉ ଜୈବ ବିବିଧତ ତା ୱ ଯୋଉ ଆମର ପ୍ରାକୃତିକର ଯୋଉ ସୌନ୍ଦର୍ଯ୍ୟତା ଦେଖିବାକୁ ଯୋଉ ଆମକୁ ଏକ ଅନ୍ୟନ୍ୟ ମାନେ ଭଣ୍ଡାର ଥାଏ ସେଇଠି।
ଆଜ୍ଞା ସେଇଟା ବହୁତ୍ ଖୁସି ଲାଗେ।
ଆହୁରି ଆମର ସେମିତି ତ ଧଉଳି ତ ନିହାତି ଯାଇଥିବେ ଆପଣ ସାର୍?
ଆଜ୍ଞା ଧଉଳି ମୁଁ ଯାଇଚି ନା।
ଆଜ୍ଞା ଆଜ୍ଞା ସେ ଧଉଳି ତ ଯୋଉ ଶାନ୍ତି। ଯଉ ସ୍ତୁପ ମାନେ ଯୋଉ ବୌଦ୍ଧ ଧର୍ମ ମାନେ ଏବଂ ଶାନ୍ତିର ବା ର୍ତ୍ତା ପ୍ରଚାର କରେ ସେଇ ଜାଗା
ଆଜ୍ଞା ସେ ଜାଗା ଟା ଯେମିତି ମାନେ କଥାରୁ ଯେମିତି ଆପଣ କହୁଛନ୍ତି ଶାନ୍ତି ସ୍ତୂପ ବୋଲି ସେ ଜାଗାକୁ ଗଲେ ବି ଆପଣଙ୍କୁ ସେତିକି ହିଁ ଶାନ୍ତି ଲାଗିବ।
ଆଜ୍ଞା ଆଜ୍ଞା।
ବହୁତ୍ ଶାନ୍ତି ଜାଗା ଟା ସେଇଟା।
ଆଜ୍ଞା ଆଉ ଆପଣ ହୁଁ ଉଁ ଯଦି ଏତେ ଜାଗା ଯଦି ଆପଣ ବି ବୁଲିଛନ୍ତି ତାହେଲେ ନିହାତି ଆମର ଉଦୟଗିରି ଓ ଖଣ୍ଡଗିରି ଏ ତ ନିହାତି ଯାଇଥିବେ ସେଇଠି ଯୋଉ ଆମର ଗୁମ୍ଫା ଓଡିଶାର ମାନେ ଯୋଉ ଆମର ପ୍ରାଚୀନ ଇତିହାସର ଯୋଉ ସାକ୍ଷୀ ଅଟେ ସେଇଟା।
ଆଜ୍ଞା ଆଜ୍ଞା।
ଆସ ଆପଣ ଆଜ୍ଞା?
ଆପଣଙ୍କୁ ମୋ କଥା ଶୁଭୁଛି ତ?
ଆଜ୍ଞା ସାର୍ କୁହନ୍ତୁ?
ହଁ ଆଜ୍ଞା।
ଆମର ଏଇ ଯୋଉ ହୀରାକୁଦ୍ ବନ୍ଧ ଯୋଉ ସାର୍ ଜାଣିଛନ୍ତି ତ?
ଆଜ୍ଞା ଆଜ୍ଞା ସମ୍ବଲ ପୁରୁରେ ଯୋଉଟା ଅଛି ଆପଣ
ଆଜ୍ଞା ଆଜ୍ଞା ସେଇଟା ତ ଭାରତର ଗୋଟେ ମାନେ ଦୀର୍ଘତମ ମାଟି। ଗୋଟେ ବନ୍ଧ ମାନଙ୍କର ଗୋଟେ ମଧ୍ୟରୁ ଗୋଟେ
ଆଜ୍ଞା ସବୁଠୁ ବୃହତର ବ ବୃହତ୍ତମ ବନ୍ଧ କହିଲେ ଚଳେ।
ଆଜ୍ଞା ଆଜ୍ଞା ନିହାତି ନିହାତି ସେଇଟା ଗୋଟେ ବୃହତ୍ତମ ବନ୍ଧ ଆମର ଦୀର୍ଘତମ ମାଟିରେ ଯୋଉ ରହିଛି ବନ୍ଧ ମାନଙ୍କ ମଧ୍ୟରେ
ଆଜ୍ଞା। ଆପଣ ସମ୍ବଲପୁରୁ ଯୋଉ ଆପଣ ସମ୍ବଲପୁରୁରେ ଆମର ଘଣ୍ଟେଶ୍ଵରୀ ଯାଇଛନ୍ତି? ଆମର ହୁମା ହୁମା ଯେଉ ଅଛନ୍ତି ଆମର ଘଣ୍ଟେଶ୍ଵରୀ ମନ୍ଦିର ଆପଣ ଯାଇଛନ୍ତି?
ନା ନା ସାର୍ ମୁଁ ସେ ପର୍ଯ୍ୟନ୍ତ ମୁଁ ଯାଇନି। ଆପଣ ତ ଯାଇଥିବେ ନିହାତି?
ଆଜ୍ଞା?
ଗପଲପୁରୁ ସମୁଦ୍ର
ଆ କୋଉଠି ଠିକ୍ ସେ ସୁ ସୁଣି ପାଇଲିନି? କୋଉଠି ଠିକ୍ ସେ ଶୁଣି ପାରିଲିନି କୋଉ ଜାଗା କହିଲେ?
ଏଇ ଯୋଉ ଗୋପାଳପୁର ଏଇ ଯୋଉ ଆମର ବ୍ରହ୍ମପୁରୁ ଯୋଉ ବ୍ରହ୍ମପୁରୁ ପଟେ ଯୋଉ ଯିବା ପାଇଁ ଯୋଉ ଇଏ ଗୋପାଳପୁର ଟା ଯୋଉ ଅଛି।
ଓ ହୋ ନାଇଁ ନାଇଁ ମୁଁ ଶୁଣିଛି ନା ଏଟା କିନ୍ତୁ ସେପଟକୁ ସେତେବେଳେ ମୁଁ ଯାଇନି ବୁଲିବା ପାଇଁ କିନ୍ତୁ ଶୁଣିଛି
ଆଛା ସେ ସମୁଦ୍ର ଆମର ଗୋଟେ ମାନେ ବେଳାଭୂମି ପର୍ଯ୍ୟଟନ ମାନେ ଗୋଟେ ସେଇଟା ଗୋଟେ ଲୋକ ଲୋକମାନଙ୍କ ପାଇଁ ଗୋଟେ ଅତ୍ୟନ୍ତ ଆକର୍ଷଣୀୟ ସ୍ଥାନ ସେଇ ସେଇ ଜାଗା ଟା
ଆଜ୍ଞା ଆଜ୍ଞା ତାହେଲେ ଆପଣ ଯାଇଛନ୍ତି ବୁଲିବାକୁ ସେଦିନ?
ଆଜ୍ଞା ଆଜ୍ଞା ମୁଁ ଗୋପାଳପୁର ଟା ଯାଇଛି କାହିଁକି ନା ଆମୁ ସହର ପାଖାପାଖି ଗୋପାଳପୁର ଟା ତେଣୁ ମୁଁ ଗୋପାଳପୁରଟା ତ ଯାଇଛି। ଆଉ ଆପଣ ସେଇ ଯୋଉ ଆମର ଅ ତାର ତାରିଣୀ ପୀଠ ତ ନିହାତି ଯାଇଥିବେ ମାଙ୍କର ମନ୍ଦିର।
ତାରା ତାରିଣୀ କହୁଛନ୍ତି ଯୋଉ ଗଞ୍ଜାମ ତାରାତାରିଣୀ କହୁଛନ୍ତି ତ?
ଇ ସେଇ ବ୍ରରହମ୍ପପୁର ପଟେ ହିଁ ଯୋଉ ଆମର ମା ତାର ତାରିଣୀଙ୍କ ପୀଠ ଯୋଉ ଆମର ଓଡିଶାରେ ପ୍ରସିଦ୍ଧ ଯୋଉ ଶକ୍ତି ପୀଠ ମାନଙ୍କ କ ମଧ୍ୟରୁ ସେଇଟା ମଧ୍ୟ ଗୋଟେ
ଆଜ୍ଞା ଆଜ୍ଞା ହଁ ଯାଇଛି ସେଇଟାକୁ ଯାଇଛି ସେଇଟା ବହୁତ ମୁଣ୍ଡିଆ ଉପରେ ସେଇଟା ଅଛି। ତ ଭଲ ଲାଗେ ସେଠି ଦେଖିବାକୁ।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ ଆମର ତ ସେମିତି ଓଡିଶାର ପର୍ଯ୍ୟଟନ ସ୍ଥଳୀ ସ୍ଥଳ ଗୁଡିକ କହିଲେ ଆମର ଯେମିତି ସଂସ୍କୃତି ଆଉ ଯୋଉ ଏଇ ଯୋଉ ଐତିହ ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ମାନେ ବିଶ୍ଵ ଦର ଯଉ ପରିଚିତ କରାଏ ସେଇ ଜିନିଷ ଟା ତାର ବହୁତ ଖୁସି ଲାଗେ।
ଆଜ୍ଞା ଆଜ୍ଞା
ଆଜ୍ଞା।
ତ ଆମକୁ ବି ଗର୍ବ ହଉଛି ଆମେ ଓଡ଼ିଆ ବୋଲି କାହିଁକିନା ଆମ ଆମ ଥିରେ ହିଁ ମାନେ ଜଗନ୍ନାଥଙ୍କର ମନ୍ଦିର ଅଛି
ଆଜ୍ଞା ଆଜ୍ଞା ନିହାତି ସାର୍ ଆହୁରି ପୁଣି ଆମର ଆମର ଯେତିକି ପର୍ବ କାହାର ସେତିକି ପର୍ବ ନଥିବ। ବାର ମାସ ଆମର ବାର ମାସରେ ତେର ପର୍ବ ଆଉ ଆମର ଆମେ ମାନେ ମୁଁ ଓଡିଆ ବୋଲି ମୁଁ ତ ଗର୍ବ କରୁଛି ସାର୍
ଆଜ୍ଞା।
ହଉ ଆମେ ସମସ୍ତେ ଏକ ମାନେ ଗୋଟେ ଓଡିଶାର ଆମେ ଗୋଟେ ସମସ୍ତେ ପର୍ଯ୍ୟଟନ ଅଟେ ସ୍ଥଳ ଗୁଡିକକୁ ଆମେ ମାନେ ସୁସ୍ଥ ରଖି ସେମାନଙ୍କର ସୁରକ୍ଷା ଆଉ ଏଇ ଯୋଉ ଆମର ସଂରକ୍ଷଣ କରିବା ଉଚିତ ନା କଣ କହୁଛନ୍ତି ସାର୍
ଆଜ୍ଞା ଆପଣ ଯୋଉଟା ବି କହିଲେ ସେଇଟା ଠିକ ସୁରକ୍ଷିତ ରଖିଲେ ହିଁ ମାନେ ଦେଖିବାକୁ ସୁନ୍ଦର ଲାଗିବ ତ ସେଇଟା ହିଁ ଭଲ ସମସ୍ତେ ଆସିବେ ବାହାରେ ବି ଲୋକ ଆସିବେ ବିଦେଶରୁ ବି ଲୋକମାନେ ଆସିବେ ବୁଲିବା ପାଇଁ।
ଆଜ୍ଞା ହଁ ଆଜ୍ଞା ଆଜ୍ଞା ସାର୍ ଆପଣଙ୍କ ସହିତ କଥା ହେଇକି ସାର୍ ସତରେ ବହୁତ ବହୁତ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ ସାର୍ ନମସ୍କାର ସାର୍ ରଖୁଛି।
ନମସ୍କାର ଆଜ୍ଞା।